ହ୍ୟାଲୋ।
ଆଜ୍ଞା ନମସ୍କାର।
ଆଚ୍ଛା
କଣ କରୁଛନ୍ତି?
ଆଜ୍ଞା ବା ଏଇ ବସିଛି। ମୁଁ ଏଠିକି ଯାଇଥିଲି। ଟିକେ ଦେହ ଟା ଭଲ ନାହିଁ ତ ଋତୁ ପରିବର୍ତ୍ତନ ହେଉଚି। ସେଥିପାଇଁ ଟିକେ ଦେହ ଟା ଅସୁସ୍ଥ ଲାଗୁଚି। ହେଥିପାଇଁ ଟିକେ ଆଜ୍ଞା।
କିଛି ଔଷଧ ଗ୍ରହଣ କରିଥିଲେ?
କାରଣ ଅ। ଏଇ ତ ଏଠି ଋତୁ ପରିବର୍ତ୍ତନ ହୋଉଚି ଏଇଟା ସାଧାରଣ କଥା। ଆଉ ସେଥିପାଇଁ କିଛି ଔଷଧ ନେଇନାଇ ଆଉ। ଠିକ୍ ହେଇଯିବ ଆଉ ବହୁ ଜଲ୍ଦି ଆପଣ କହୁନାହାନ୍ତି କୁହନ୍ତୁ କିଛି ଟିକେ। ଆରେ ଏନିବାନ୍ସ ଆସେ। ହଁ ଆଗେ କୁହନ୍ତୁ।
ଟିକେ ଆପଣଙ୍କର କିଛି ବାହାରେ ଶବ୍ଦ ଆସ୍ଚି ଟିକେ
ଆଜ୍ଞା ମୁଁ ଟିକେ ସେଠି ଟିକେ ଅ ଥିଲି ତ ବା ଭିଡ଼ରେ ସେଠି ଏମିତି ଶବ୍ଦ
ଆଜ୍ଞା, ଆଉ କଣ ଖାଇଥିଲେ?
ଆଜ୍ଞା ମୁଁ ଅଠି ବେ ଖାଇବା ସମୟ ହେଇଗଲାଣି। ହଉଚି ରୋଷେଇ ଖାଇଲି ଆଜ୍ଞା, ଆପଣ?
ମୁଁ ଖାଇକି ଏବେ ଆସିକି ଟିକେ ସୟନ କରିବା ପୂର୍ବରୁ ଟିକେ ଚଲାବୁଲା କରୁଥିଲି।
ହଁ।
ଆପଣଙ୍କ ସହ ଯୋଗାଯୋଗ କରିବାକୁ ଟିକେ ଇଚ୍ଛା ହେଲା।
ଆଜ୍ଞା।
ସେଥିପାଇଁ ଆପଣଙ୍କୁ ଯୋଗାଯୋଗ କଲ।
ଆଜ୍ଞା ଠିକ୍ ଅଛି ଆପଣ ଆଉ କଅଁ ଖାଇଦେଲେ ଆପଣ?
ଏ ରୁଟି ଆଉ ତର୍କାରୀ ଖାଇଥିଲୁ ଆଉ।
ଗୋଟେ ଜଲ୍ଦି ମାନେ ଖାଇନାଅନ୍ତି ଯେହେତୁ ହଅନ୍ତି ଆପଣ ଜଲ୍ଦି ଖାଇଦିଅନ୍ତୁ ବୋଧେ।
ଆଜ୍ଞା ବେଶୀ ରାତ୍ରିରେ ଖାଇବା ଟା ଭଲ ନୁହଁ।
ଆଜ୍ଞା ହଁ ଆଜ୍ଞା ଆପଣ ବୋଧେ
ଖାଦ୍ୟଟା ଗ୍ରହଣ କରିଦିଏ।
ଆଜ୍ଞା ଆପଣ ପୌରାଡ଼ିଙ୍କ କଥା କଥା ଅନୁଯାଇ ଜଲ୍ଦି ଖାଇଦିଅନ୍ତି ଆଉ?
ଆଜ୍ଞା।
ଆଜ୍ଞା ଆ ଆପଣ କଣ କହୁନାହାନ୍ତି କିଛି କୁହନ୍ତୁ କୁହନ୍ତୁ ଟିକେ।
ଆପଣଙ୍କର ଅ
ଉଁ
ବିବାହ ଠିକ୍ ହେଇଯାଇଚି ମୁଁ ଶୁଣିବାକୁ ପାଇଲି ସେଥିପାଇଁ କଲ୍ କରିଥିଲି।
ଆଜ୍ଞା ମୁଁ କହୁଥିଲି କି ଆମଲ ବହୁ ବର୍ଷ ହେଇଯିବ। ଆ ଘରେ କିଛି ବାହାଡ଼ ବାହାଘର ହେଇନି ଯେହେତୁ ଏବେ। ଏବେ ମୋ ମାଇଙ୍କର ବୟସ ହେଇଯାଇଚି।
ଆଜ୍ଞା।
ଆ ଏବେ । କନିଆ ଖୋଜା ଚାଲିଚି, ବ ବାହାଘର ଟିକେ ଇ ହେଇଯାଇଛି ମାନେ ନିଷ୍ପତ୍ତି ନେଇଯାଇଚି ବାହାଘର ହବ ବୋଲି।
ତାହେଲେ, ଆପଣଙ୍କ ବଡ ଭାଇ ର ବିବାହ?
ଆଜ୍ଞା, ଆଜ୍ଞା ସେଥିପାଇଁ ଆପଣଙ୍କୁ ପଚାରୁଥିଲି ଆପଣ ଆପଣ ତ ଆପଣଙ୍କର ଏବେ ଦିଦିଙ୍କ ବାହାଘର ହେଲା? ଆପଣଙ୍କ ଭାଇଙ୍କ ଘରେ ଆପଣଙ୍କ ଦାଦାଙ୍କର ହେଲା? ତ ଆପଣ ସେଇ ଜିନିଷ ବିଷୟରେ ବହୁତ କିଛି ଜାଣିଥିବେ, ସେଇଥିପାଇଁ ଆପଣଙ୍କୁ ପଚାରିଲି କିପରି ଆପଣ ଏଇ ଯୋଉ, ବାହାଘରଟିକୁ ସମ୍ଭାଳନ୍ତି, ଏବଂ ବହୁତ କୁଣିଆ ମନ୍ତର ଆସନ୍ତି। ଆଉ ବହୁତ ଏତେ କାର୍ଯ୍ୟ କିଭଳି ଆପଣ ଏତେ ସମ୍ଭାଳନ୍ତି?
ହାଲୋ।
ଆପଣ, ବିବାହ ବିଷୟରେ କିଛି ଜାଣିବାକୁ ଚାହୁଁଚନ୍ତି? ତାହଲେ
ଆଜ୍ଞା, ଆଜ୍ଞା।
ହଉ ମୁଁ ବାଖ୍ୟା କରୁଚି, ଆପଣ ଟିକେ ଧ୍ୟାନ ଦେଇ ଶୁଣିବେ।
ଆଜ୍ଞା, ଆଜ୍ଞା।
ଆମ ଓଡିଆ ମାନଙ୍କ ବାହାଘର ମୁଖ୍ୟ, ରୀତିନୀତି ବିବରଣୀରେ
ହୁଁ।
କରାଯାଏ।
ଆଜ୍ଞା, ଆଜ୍ଞା।
ତାର, ପ୍ରଥମ ପର୍ଯ୍ୟାୟ ହେଉଛି ନିର୍ମନ୍ଧ।
ଆଜ୍ଞା।
ତାର ପ୍ରଥମ ପର୍ଯ୍ୟାୟ ହେଉଛି ର୍ନିବଧ୍ଯ।
ଆଜ୍ଞା ନିନ୍ ତ ମୁଁ ଶୁଣିଥିଲି ସେଟା ଖ୍ରୀଷ୍ଟିଆନ ମାନଙ୍କର ଏ ବୋଲି, ଏବେ ଓଡିଆ ମାନେ ମଧ୍ୟ ତାକୁ ଆପଣେଇ ନେଲେଣି?
ନାଇଁ, ନାଇଁ ଖ୍ରୀଷ୍ଟିଆନ ମାନ ଖ୍ରୀଷ୍ଟିଆନ ଭାଇ ମାନଙ୍କର ନୁହେଁ ସେଟା ସବୁ ସବୁ ଜାତି ଧର୍ମ ଲୋକଙ୍କ ମ ପେଇଁ ବି ଉପାର୍ଜୟ।
ଆଜ୍ଞା ଆଜ୍ଞା କୁହନ୍ତୁ।
ହ ଅ ନିର୍ବନ୍ଧ ବିଷୟରେ, ମୁଁ ପ୍ରଥମେ କିଛି କହୁଛି।
ହଁ, ଆଜ୍ଞା କୁହନ୍ତୁ।
ନିର୍ବନ୍ଧ, ର ପ୍ରଥମ ପର୍ଯ୍ୟାୟ ହଉଚି
ହୁଁ।
ଉଭୟ ପରିବାର, ନୁହେଁ ବର ଏବଂ କନ୍ୟା ପକ୍ଷ ପରିବାର
ଆଜ୍ଞା।
ଦୁଇ ପରିବାରଙ୍କର ବୟସ୍କ ଲୋକ ମାନେ ମିଶିକି ଇ ନିର୍ବନ୍ଧ ଟାକୁ ସ୍ଥିର କରିଥାନ୍ତି।
ଆଜ୍ଞା।
ବର ଏବଂ କନ୍ୟା ଉପସ୍ଥିତ
ଆଜ୍ଞା।
ଥାଇ ପାରନ୍ତି, ନଥାଇ ବିି ପାରନ୍ତି, କିଛି ନିର୍ବନ୍ଧରେ ବରକନ୍ୟାଙ୍କର ଉପଯୋଗିତା, ବିଶେଷ ନଥାଏ।
ଆଜ୍ଞା।
ବୁଝିଲି।
ଆଜ୍ଞା, ଆଜ୍ଞା।
ତ, କୌଣସି ମନ୍ଦିରରେ ନିର୍ବନ୍ଧ ହେଇପାରେ ନହେଲେ କନ୍ୟାଙ୍କ ଘରକୁ ଯାଇକି ବି ଦୁଇ ପକ୍ଷ ଏକତ୍ରିତ ହେଇ ଶପଥ ଏବଂ ଉପହାର ଆଦାନ ପ୍ରଦାନ କରନ୍ତି।
ମାନେ ଆପଣ କନ୍ୟାଙ୍କ ଘରେ ବି ମାନେ ଏ ରୀତି ଟ କରିପାରିବ କିମ୍ବା କିମ୍ବା ମନ୍ଦିରରେ କିମ୍ବା
କୌଣସି ମନ୍ଦିରରେ କରିପାରିବେ। ନିର୍ବନ୍ଧର ଶପଥ ବି ନିଅନ୍ତି ଏବଂ ଉପହାର ଅ ବର ପକ୍ଷ କନ୍ୟା ପକ୍ଷଙ୍କୁ କିଛି ଉପକାର ଦିଅନ୍ତି କନ୍ୟା ପକ୍ଷ ବର ପକ୍ଷକୁ କିଛି ଉପହାର ଦେଇକି କାର୍ଯ୍ୟ ଟିକ ସମ୍ପନ୍ନ କରନ୍ତି
ଆଜ୍ଞା।
ତ ଇଏ ଗଲା ପ୍ରଥମ ପର୍ଯ୍ୟାୟ ଦ୍ଵିତୀୟ ପର୍ଯ୍ୟାୟ ହଉଛି ନିମନ୍ତ୍ରଣ ଆପଣଙ୍କର ବନ୍ଧୁବାନ୍ଧବ ସାହି ପଡିଶା ଦୂର ସମ୍ପର୍କୀୟ ବୁଝିଲେ ଆପଣଙ୍କ ସାଙ୍ଗସାଥି ଭାଇ ବନ୍ଧୁ କୁଟୁମ୍ବକୁୁ ବି ନିମନ୍ତ୍ରଣ କରିବା ପାଇଁ ସାଧାରଣତଃ ଗୁଆ ଓ ପାନ ପଠେଇକି ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରିଥାନ୍ତି। ଦୁଇ ପକ୍ଷରୁ ବର ବର ପକ୍ଷରୁ କନ୍ୟା ପକ୍ଷରୁ ମଧ୍ୟ
ଆଜ୍ଞା।
ତ ପ୍ରଥମେ ନିମନ୍ତ୍ରଣ ପତ୍ର ଛପାଯାଏ ଏବଂ ପତ୍ର ସହ ଗୁଆ
ଆଜ୍ଞା
ପ୍ରଥମେ ଆପଣଙ୍କର କୌଣସି ଆପଣଙ୍କ ଗ୍ରାମ ଦେବତୀଙ୍କ ପାଖରେ ଦିଆଯାଏ ତାପରେ ବନ୍ଧୁବାନ୍ଧବଙ୍କ ପାଖରେ ଅଳ୍ପ ବଣ୍ଟାଯାଏ
ଆ କିଛି ଲୋକ ମଧ୍ୟ ଜଗାନ୍ନାଥଙ୍କ ପାଖରେ ପୁରୀରେ ଦେଇକି ଆସନ୍ତି ମୁଁଦେଖିଛି ବହୁତ ଥର ଯେତେବେଳେଁ ଯାଇଛି ପୁରୀ।
ଆଜ୍ଞା କୌଣସି କୌଣସି ଆପଣଙ୍କ ଗ୍ରାମ ଦେବତି ହୁଅନ୍ତୁ ପ୍ରଥମେ ଠାକୁରଙ୍କ ପାଖରେ ସମର୍ପଣ କଲେ ବିବାହଟି ଉଁ ସୁରୁଖୁରୁରେ ସମ୍ପନ୍ନ ହୁଏ ବୋଲି ଲୋକଙ୍କର ଆସା।
ଆଜ୍ଞା ଆଜ୍ଞା।
ଇଏ ଗଲା ଦ୍ଵିତୀୟ ପର୍ଯ୍ୟାୟ
ଆଜ୍ଞା
ଆଉ ତୃତୀୟ ପୂଜା ତୃତୀୟ ପର୍ଯ୍ୟାୟ ହଉଛି କି ଜାଇରଗଡା ଏବଂ ଦିଅ ମଙ୍ଗୁଳା
ଆଜ୍ଞା
ଜାଇରଗୁଡାଟା କେମିତି ହୁଏ ତ ବିବାହ କାର୍ଯ୍ୟ ଯେତେବେଳେ ଚାଲିଥାଏ ସବୁ ପ୍ରସ୍ତୁତି ଚାଲିଥାଏ ଉଁ ତାହା ହେବା ପାଇଁ ଏକ ପବିତ୍ର ଅଗ୍ନି କିମ୍ବା ଘିଅ ଦୀପ ଜଳାଯାଏ
ଆଜ୍ଞା।
ଘରେ ଯୋଉ ଆପଣ ଦୀପ ଜାଳନ୍ତି କୌଣସି ଠାକୁରଙ୍କ ପାଇଁ କୌଣସି ଅଗ୍ନି କି ଘିଅ ଦୀପ ବି ଜାଳି ପାରିବେ।
ଆଜ୍ଞା।
ଡିଅ ମଙ୍ଗୁଳା ବି କନ୍ୟା ପକ୍ଷରୁ
ଆଜ୍ଞା।
ଦିଅଁ ମଙ୍ଗୁଳା କନ୍ୟା ପକ୍ଷରୁ ହୋଇଥାଏ ବୁଝିଲେ।
ଆଜ୍ଞା ଆଜ୍ଞା।
କୌଣସି ସ୍ଥାନୀୟ ମନ୍ଦିର ଅ ଅ ଅ ରେ ପୂଜା କରେ କରାଯାଏ। କନ୍ୟାଙ୍କର ଶାଢ଼ୀ ସିନ୍ଦୁର ଇତ୍ୟାଦି ମାଙ୍କୁ ଅର୍ ପଣ କରାଯାଏ ଆଶ୍ରିବାଦ ନେବା ପାଇଁ।
ହୁଁ।
ବୁଝିଲେନା।
ଆଜ୍ଞା।
ତାପରେ ହଉଚି ଚତୁର୍ଥ ପର୍ଯ୍ୟାୟ ହଉଚି ମଙ୍ଗନର।
ଆଜ୍ଞା।
ବିବାହର ଫୁର୍ଦ୍ଧ ପୂର୍ବ ଦିନ।
ଆଜ୍ଞା।
ମେଁ ଯେବେ ବିବାହ ତା ପୂର୍ବ ଦିନର କରାଯାଏ ମଙ୍ଗନ ଯାହାକୁ କୁହନ୍ତି ତା ପୂର୍ବ ଦିନ କରାଯାଏ।
ଆଜ୍ଞା।
ବର ଓ କନ୍ୟା ଆ ଆ ଦୁଇ ଜଣ ଏଇ କାର୍ଯ୍ୟଟିକୁ କରିଥାନ୍ତି।
ଆଜ୍ଞା।
କନ୍ୟାଙ୍କ ଘର ହଳଦୀ ପାଣି ହୁଏ। ହଳଦୀ ଲଗାଯାଏ। ତା ସହିତ ଜଣେ ବିବାହିତ ସ୍ତ୍ରୀ ଏବଂ ସମ୍ପର୍କୀୟ ମିଶି
ଆଜ୍ଞା।
ତାଙ୍କ ବନ୍ଧୁବାନ୍ଧବ ମିଶି ତାଙ୍କୁ ଆଶ୍ରିବାଦ କରିଥାନ୍ତି।
ଆଜ୍ଞା।
ଗାଧେଇ ଦେଇକି ଆଶ୍ରିବାଦ କରିଥାନ୍ତି।
ହୁଁ।
ତ ପଞ୍ଚମ ପ୍ରର୍ଯ୍ୟାୟ ହଉଚି ବାହାଘର।
ଆଜ୍ଞା।
ମୁଁ ବାହାଘର ଆପଣ ଉଁ ଜୁଁ ଯେମିତି ବି କରିପାରିବେ। ମନ୍ଦିରରେ ବି କରିପାରିବେ କି ଇ ଇ ଝିଅଙ୍କ ଘରେ ବି କରିପାରିବେ। ଆପଣ ଆପଣ କୋଉଠି କରିବେ କୁହନ୍ତୁ ମୁଁ ସେଇ ବିଷୟରେ କିଛି କହିବି।
ଆପଣ କ ଆଉ ଏ ଆପଣ କୋଉଠି କଲେ ଭଲ ହବ ସେ ବିଷୟରେ କୁହନ୍ତୁ ମୁଁ ଭାବିକି କହିବି ଆ
ଆଧୁନିକ ଯୁଗରେ ତ ସମସ୍ତ ଲୋକ ଆଉ ମନ୍ଦିରର କରିବାକୁ ବିଶେଷ ଭଲ ପାଉନାହାନ୍ତି ତ ସମସ୍ତେ ଝିଅ ଘରେ ଏ ଏ ବାହାଘରଟି କରିବାକୁ ଭଲ ପାଉଚନ୍ତି।
ଆଜ୍ଞା।
ତ ସେଇ ବିଷୟରେ କିଛି କହୁଚି।
ଆଜ୍ଞା।
ବାହାଘର ପୂର୍ବରୁ ବର ଯାତ୍ରୀ ମାନେ ଆପଣଙ୍କ ଗ୍ରାମର କିଛି ଲୋକ ଆପଣଙ୍କର ବନ୍ଧୁବାନ୍ଧବ ସାଙ୍ଗସାଥି ଏଇମାନେ ଏଇମାନଙ୍କୁ ନେଇକି ବରଯାତ୍ରୀ ଓଁ ପୁତ୍ର ମାନେ ବର ଘର ଲୋକ ଯାଇଥାନ୍ତି କନ୍ୟା ଘରକୁ
ଆଜ୍ଞା।
କନ୍ୟାଘରୁକୁ ଯାଇଁକି ସେଠାରେ ନାଚ ଗୀତ ଏବଂ ଭୋଜିର ବି
ଆଇ
ସୁବିଧା କରାଯାଏ କରାଯାଇଥାଏ ଝିଅ ଘରଙ୍କ ପକ୍ଷରୁ
ହଁ।
ତ ତାପରେ ହଉଛି ଯେତବେଳେ ବାହାଘରଟି ଷ୍ଟାର୍ଟ୍ ହୁଏ ତ ମନ୍ତ୍ର ପଢା ଯାହାବି ରି ରୀତିନୀତି ଅଛି ସବୁ କରିକି ତାପରେ ଶେଷରେ ଆସେ କନ୍ୟାଦାନ ଯାହାକି କନ୍ୟାଙ୍କ ପିତା କରିଥାନ୍ତି।
ଆଜ୍ଞା ଆଜ୍ଞା ଆପଣ ଯୋଉ ଟିକେ ମୋର ଟିକେ ସମୟର ଅଭାବ ଅଛି ମୁଁ ଟିକେ ଫ୍ରୀ ଟିକେ କାମ ଥିଲା।
ଆଜ୍ଞା ଆଜ୍ଞା ଆଉ କିଛି ଜାଣିବାକୁ ହେଲେ ମତେ ଯୋଗାଯୋଗ କରିପାରିବେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ।
ଆଜ୍ଞା।
ଆଜ୍ଞା।
ରଖୁଚି।